ଶୁଭ ସନ୍ଧ୍ୟା।
ହ୍ୟାଲୋ ହଁ ହଁ ଶୁଭୁଛି।
ମୁଁ କହିଲି ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା କହିଲି ପରା ଶୁଣା ଯାଉନି? ହୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ହଁ ଭଲ ଅଛି।
ବହୁତ ବଢିଆ।
ଆଉ ସନ୍ଧ୍ୟା ବେଳେ କଣ ଜଳଖିଆ ଖାଇଛନ୍ତି।
ସନ୍ଧ୍ୟା ବେଳେ କିଛି ଜଳଖିଆ ନାହିଁ ରା
ପାଗ ଆଜି ମାନେ ବର୍ଷା ଦିନ ହଁ ହଁ ଟିକେ ଆଗ ପଛ ହଉଛି।
ହଁ ହଁ କୁହନ୍ତୁ।
ତ ସନ୍ଧ୍ୟା ବେଳେ ଜଳଖିଆ କଣ ଖାଇଛନ୍ତି ମୁଁ ପଚାରୁଥିଲି।
ନା ସନ୍ଧ୍ୟା ବେଳେ କିଛି ଜଳଖିଆ ଖାଇନି ମାନେ ସିଧା ରାତିରେ ଯାହା ଖାଇବି। ଆଉ ଆପଣଙ୍କର କଣ ଚାଲିଛି?
ମୁଁ ବି ଜଳଖିଆ ତ ଖାଇନି ମତେ ଥଣ୍ଡା ପାଗରେ। ଥଣ୍ଡା ଜିନିଷ ଖାଇବାକୁ ଟିକେ ଭଲ ଲାଗେ ବୋଲି ମୁଁ କହିଲି। ସ୍ୱାମୀ ଙ୍କୁ କହିଲି ଟିକେ ଆଇସକ୍ରିମ ଖାଇବି। ସେଥିପାଇଁ ଆଇସ୍କ୍ରିମ ଆଣିଦେଲେ ମୁଁ ଖାଇଦେଲି।
ବାସ୍।
ଶୀତ ହଉଥିବ ଜୋରସୋର ଶୀତ ହଉଥିବ ମୁ ଟିକେ ମତେ ଇଚ୍ଛା ହବ ଆଇସ୍କ୍ରିମ ଟିକେ ଖାଇବି।
ଆଚ୍ଛା।
ସେ ଦଶଟା ରାତି ହେଲେ ବି ଇଚ୍ଛା ହେଲାମାନେ ହଁ ମତେ ଥଣ୍ଡା ଦିନରେ ଥଣ୍ଡା ଖାଇବାକୁ ଭଲ ଲାଗେ ହେତ୍। ଯାହା ହଉ ମତେ ପୁଣି ଥଣ୍ଡା ହେଇଛି ମୁଁ ଫୁଣି ମେଡିସିନ ଖାଇଛି। ଚି ହେଲେ ବି ମୁଁ କହିଲ ନାଁ ମୋର ଆଇସକ୍ରିମ ଖାଇବାକୁ ଇଛା ହଉଛି । ଥଣ୍ଡା ହେଇଛି ମୁଁ କହିଲି ଥଣ୍ଡା ହଉ ଯାହା ହଉଛି ଆଇସ।
ମାନେ ଆପଣଙ୍କ ଆଜ୍ଞା ଶିର ଧାର୍ଯ୍ୟ।
ନା ସେଥିପାଇଁ ନୁହଁ ଧୀରେ ଯେ ଏତେ ବଡ ବଡ ଜିନିଷ ମୁଁ କହେନି ଯେ ଯୋଉଟା ସେ ଦେଇପାରିବେନି।
ନା ନା ଦେଇପାରିବା କଥା ନୁହଁ ମାନେ। ନା ଏଇଟା ତ ମାନେ ଯେମିତି କଣ କହିଲେ ସେଇ ସମୟ ପାଇଁ ତ ଉଚିତ ନୁହଁ ନା। କିନ୍ତୁ ଫିର ଭି ସେଇ ଜିନିଷଟା ଦିଆ ହେଲା ତ ତା ମାନେ କଣ?
ହଁ ସେଇଭଳିଆ ଆଉ ହ
ମେଡିସିନ ବି ଦିଆହବ। ମାନେ ଡାକ୍ତରଖାନା ବାଲାଙ୍କୁ ବି ପୋଷା ହବ ଆଉ ସେ ଦୋ କାନି ବାଲାଙ୍କୁ ବି ପୋଷା ହବ।
ଆଇସ୍କ୍ରିମ୍ ମୋର ପ୍ରିୟ ଜିନିଷ ମାନେ ମୋ ସେଇ ଘରେ ମୁଁ କହିଲି ମୁଁ କହିଲି ଆଇସକ୍ରିମ ଦେଲେ ଆଇସକ୍ରିମ କମ୍ପିଟିସନ୍ କରିବ, ମୁଁ କହିଲି ପାରିବୁନି ମତେ। ମୁଁ ଆଇସକ୍ରିମ କାକୁଡି ଖାଇଲା ଭଳିଆ ଖାଇଦେବି। ହଁ ମୁଁ ମାନେ କଲେଜ ବେଳୁ ଆଇସ୍କ୍ରିମ ଭାରି ପ୍ରିୟ ଏମତି ପଛେ ଖାଇଦବୁ ସାତ ଆଠଟା ଏକାଥରେ। ଦଶ ମିନିଟ ଭିତରେ ଖାଇଦେ ସେ ସେତେବେଳେ ମାନେ ଏଇ କୋନ ଫୋନ୍ ନୁହେଁ ସେଇ ଯୋଉ ଆଗରୁ ଆସୁଥିଲାରେ ଯୋଉ ବରଫ ପରିକା ଯୋଉଗୁଡାକ ନଡିଆ ଆଇସ୍କ୍ରିମ ଆସେ।
ହଁ ହଁ ହଁ ହଁ କାଠି ଦେଇକି ବା ମାନେ ବାଉଁଶ କାଠି ଦେଇକିରି ଯୋଉ ହଁ ହେଗୁଡାକ ଆହୁରି ମିଳୁ ଚି ସେଇ ଗୋଟେ ପିଲାଦିନର ସ୍ମୃତି।
ଯେ ମାନେ ମୁଁ ସ୍କୁଲ କଲେଜ ବେଳର କଥା କହୁ ସେତେବେଳ ସେତେବେଳେ ଆଶୁଥିଲା, ମିଳୁଛି ବହୁତ କମ୍ ହଁ।
କମ ହେ କେବଳ ଗାଁ ରେ ହିଁ ହେଇ ସ୍ମୃତି ଗୁଡାକ ଗାଁରେ ଏବେ ବି ସେ ଯୋଉ ଘଣ୍ଟି ବଜି ବଜି ଯାଉଛି। ଏବେ ଦିନ ମୁଁ ଘରେ ଥିଲି, ହଁ। ହଁ ଆମର ବି ଏବେ ବି ଆସୁଛି। ତାପରେ ମୁଁ ମାଆକୁ କହିଲି, ମୁଁ କହିଲି ଆଗରୁ ଲୋକ ଯେମିତି ଯାଉଥିଲେ ଏବେ ତ ସେ ଗାଡି ରେ ନଉଛି ବୋଲି ସେ ପଳଉଛି। ଡାକିଲା ବେଳକୁ ବି ଆଉ ସେ ଶୁଣୁନି ଏ ଆଗରୁ ସାଇକେଲ ରେ ଆଣୁଥିବ ଘଣ୍ଟି ବଜେଇ ବଜେ ସେ ଚାଲୁଥିବ ଚାଲି ଯାଉଥିବ ବୋଲି ପଛ ଆଡୁ ଡାକିଲେ ବି
ଆମର ସାଇକେଲରେ ସେ ଯୋଉ ଚାଲି ଚାଲି ଯାଉଛି ସେ, କିନ୍ତୁ ଆଗରୁ ବହୁତ ଜିନିଷ ଅଛି ଆଗର ମାନେ କହିଲେ ଏବ ଏବେ ଯୋଉଗୁଡାକ ନାହିଁ କିନ୍ତୁ ସେଇଟା ବେଳେବେଳେ ଇଚ୍ଛା ହୁଏ ଖାଇବା ପାଇଁ ଆଁ ଆଗରୁ ଗୋଟେ ଆସୁଥିଲା, ଆମେ ଦୌଡି ଯାଉଥିଲୁ ସେମା କଣ କଲେ ସେ ଯୋଉଟା ଏମିତି ପଁ ପଁ କରି ଚିପିବ। ସେଇ ଯୋଉ ଆଣିଥିବ କଣ କି ଗୋଟେ କାଗଜରେ ସୁନପାମ୍ପୁଡି ଏତିିକି ଟିକେ ଦବ।
ହଁ ହଁ।
କୋଉଠି ସିଏ ଆସେ, କୋଉଠି ମା ମାନେ ଟିକେ ଚୁଟି ରଖିଥିବେ। ତାକୁ ଧରିକି ଦୌଡିବ, ଚୁଟି ଟିକେ ଦେଲେ ସେ ସୁନପାମ୍ପୁଡି ଟିକେ ଦବ।
ହଁ।
ସେଇ ଗୁଡା ଗୋଟେ ସିଏ ଛୋଟବେଳେ ଆଜି ଏବେ କଣ ଆଉ ଆସୁଛି ସେଗୁଡା।
ଆଉ ବି ଗୋଟେ ମିଳେ, ସେ ଯୋଉ ପାଉଚ ମାନେ ଲମ୍ବା ଲମ୍ବା ପାଣି ଟାଇପ।
ହଁ ସେଇଟା ପେପ୍ସି କହୁଥିଲା, ପେପ୍ସି ହଁ ସେଇଟା ବି ବଢିଆ ଲାଗେ। ତାକୁ ମାନେ ଟି ଟିକେ ଟିକେ ମାନେ ଚୁଚୁମିକି ଖାଇବେ ନହଲେ ପୁରା ପାଣି ହେଇଗଲେ ପି ଦେବେ, ସେ ମାନେ ଗୋଟେ ମଜା ଅଲଗା।
ହଁ ହଁ କିନ୍ତୁ ଆଜିିକାଲି ପିଲା ଏଗୁଡାକ ଜାଣିିବି ପାରିବେନି କି କଣ ମାନେ ଜିନିଷ ସବୁ
ଆଉ ମୁଁ ମୋର କହୁଛି ସେଶ୍ ସ୍କୁଲ ପଢିଲା ବେଳେ ଆମର ଦଶ ପଇସା, ପାଞ୍ଚ ପଇସା ଏମିତି ନେଇକି ଗଲେ। ସେ ଯୋଉ କମଳା ଯେମିତି ଦେଖ ଦେଖିବା ପାଇଁ ସେଇ ଇଏର ଆକୃତିର ଛୋଟ ଛୋଟ ଚକଲେଟ୍ ଆସେ, ସେଇ ଚକଲେଟ୍ ଗୁରା ମତେ ଭାରି ଭ
ସେଗୁଡାକ ତ ସେଗୁଡାକ ସେଗୁଡାକ ପଚିଶ ପଇସାରେ ମିଳୁଥିଲା ଚାରିଟା ଲେଖା।
ଚାରିଟା ପଚିଶ ପଇସା ହେଲା ପଛରେ, କିନ୍ତୁ ଆମେ ଯେତେବେଳେ ପାଞ୍ଚ ପଇସା ଲେଖା ନଉଥିଲେ। ସେଇଟା ବଢି ବଢି ରେଟଟା ପଚିଶ ପଇସା ହେଇ -ହେଇଥିଲା।
ଅ ନାଇଁ ମୁଁ ଯେତେବେଳେ ଛୋଟ ଥିଲି, ସେତେବେଳେ ଏଟା ପଚିଶ ପଇସା ଥିଲା ଚାରଟା ମିଳୁଥିଲା।
ହଁ ମୁଁ ଯେହେତୁ ମୁଁ ପୁଣି ମୋ ମାନେ ମୁଁ ତମଠୁ ଯୋଉ ବୟସରେ ଯେହେତୁ ବଡ ହେବି ତ ମୋ ଛୋଟ ବେଳରେ ଆହୁରି କମ ଥିବ। ଏ ଏ ସେଥିପାଇଁ। ମୁଁ କହୁଚି ସେତେବେଳେ ପାଞ୍ଚ ପଇସା ଲେଖା ଥିଲା। ଆମେ ସ୍କୁଲ ନେଇକି ଯାଇଥିବୁ ମାନେ ଟଙ୍କାଟା ବି ଆମେ ବା ପେଟ ପୁରା ଖାଇଦେଇକି ଆସିଥିବୁ। ଏବେ ଟଙ୍କାଟାରେ କିଛି ହଉନି। ଗୋଟେ ଚକଲେଟ ବି ବେଳେବେଳେ ହଉନି।
ଗୁଚୁପ ମାନେ ସେ ଟଙ୍କାରେ ବି ଲୋକ ଗୁପଚୁପ୍ ଖାଉଥିଲେ। ମାନେ ଭାବ ଦି ଟଙ୍କା ତିନି ଟଙ୍କାରେ ଦୁ ହଁ ଏବେ ଦଶ ଟଙ୍କାରେ ବି ଦୁଇ ତିନି ଟା ନା କେତେଟା ଦଉ
ହଁ ସେଇଟା କୋଉଠି ମାନେ କୋଉଠି କି ହବନି ଏପଟ ହବନି ସେପଟ
ହଁ ତମେ ମିନିମମ୍ ଶହେ ଟଙ୍କା ର ଖାଇଲେ, ହଁ ତମକୁ ଲାଗିବ କି ନାଇଁ ପେ
ନାଇଁ ଶହେ ଟଙ୍କା ନହେଲେ ବି ଚାଳିଶ୍ ହଁ ପଚାଶ୍ ଟଙ୍କା ତ ନିହାତି ନ ନଖାଇଲେ ଲା ଯିବ ନିଜେ ଖାଇଲ ବୋଲି। ଏ ଯୋଉ ନା ଏଇ ଯୋଉ ଆମ ଦହି ଗୁପ୍ ଚୁପ୍ ପ୍ଲେଟ୍ ଦଉଛନ୍ତି। ତା ଦେହରେ ମାତ୍ର ଦଶଟି ଦୋଉଛନ୍ତି, ସେଟା ତିରିଶ୍ ଟଙ୍କା।
ହଁ।
ସେଇଟା ପାଟିକୁ ଭଲ ଲାଗେ ଖାଇବା ପାଇଁ। ମୁଁ ସେଇଟା ବି ଏବେ ପଠେଇଥିଲି ଥଣ୍ଡା ହେଇଛି ବୋଲି ଟିକେ ପାଟିକି ସେ ଖ ମିଠା ମିଠା ଜିନିଷ ଟିକେ ଇଛା ହଉଥିଲା। ମୁଁ କହିଥିଲି ଯେ ଆଉ ମୋ ପାଇଁ ସେ ଦହି ଗୁ ଠୁ ଆଣିବ କିନ୍ତୁ
ଅଛନ୍ତି କୋଉଠି?
ମୁଁ ବାଙ୍କୀ, କଟକ।
ଆଚ୍ଛା। କଟକରେ ମାନେ ଏଇ ସବୁ ଜିନିଷ ମାନେ ଏବେ ସବୁଆଡେ ସବୁଆଡେ ହେଇଗଲାଣି।
ହଁ ସବୁଆଡେ ଆମର ଏଇଠି ବଜାରରେ ମିଳେ ନା। ତ ଆଉ ମୁଁ ବି ଯାଏ ଯେତେବେଳେ ଇଚ୍ଛା ସେତେବେଳେ ଯାଏ ଏଇ ଟିକେ ପାର୍ଲର ଫାର୍ଲର ଯାଏ ଆଉ ମା ମାର୍କେଟ ମାନେ ଏଇ ଟେସନାରୀ ଜିନିଷ କିଛି ଯଦି ଥାଏ ନିଜର କିଣେ। ଆଉ ଛୁଆ ମାନଙ୍କର ଯଦି କିଛି ମାନେ ଡେଲି ୟୁଜ ହଉ କି ଡ୍ରେସ୍ ପତ୍ର ଜିଣିବାର ଥାଏ ସିଏ ଯାଆନ୍ତିନି ମାନେ ସ୍ବାମୀ ଯାଆନ୍ତିନି। ସେ ମତେ ଦେଇ ଦିଅନ୍ତି ପଇସା କହିବେ ତମେ ଯାଅ। ମୁଁ ଆଉ ମୋ ନଣନ୍ଦ ଯାଉ।
ହଁ।
ଛାଡ଼ି ଦେଇକି ଆସନ୍ତି ଗାଡି ରେ ଛାଡ଼ି ଦେଇକି ଆସିବେ। ପୁଣି କହିବେ କିଣାକିଣି ସରିଲେ ଫୋନ୍ କରିବ ଆସିକି ନେଇଯିବି। ଆଉ ସେମିତି ପାର୍ଲର ଗଲାବେଳେ ବି ସେମିତି ଛାଡି ଦିଅନ୍ତି।
ମାନେ, ଏ ଯଦି ହେଇ ବାଙ୍କି ଠୁ ଆପଣ ଯୋଉଠି ରହୁଛନ୍ତି ସେଠୁ ଆପଣ ଯୋଉ ମାନେ ଯୋଉ ବି ପୂଜା ଜିନିଷ ମାନେ ଭଲ ଜିନିଷ କିଣା କିିଣି କରିବା ପାଇଁ ଆପଣ କୋଉଠିକି ଯାଆନ୍ତି?
ଆମର ବାଙ୍କି ମା ବଜାର୍ ଅଛି। ଆଗରେ ମାର୍କେଟ ଅଛି।
ଯେ ସବୁ ଜିନିଷ ସେଇ ବସ
ହଁ ସବୁ ମିଳେ ସବୁ ମିଳେ ସେଇଠି। ସେଇ ମାନେ ଗୋଟେ କିଲୋମିଟର୍ ଭିତରେ ହିଁ ପାଁଶହ ମିଟର୍ ଭିତରେ ବି ସବୁ ମିଳିଯାଏ। ଏପଟ ସେପଟ କିନ୍ତୁ ଏଇଟା ଏଠି ମିଳିଲା। ଟେସନାରି ଦୋକାନ୍ ଗୋଟେ ଜାଗାରେ ଅଛି। ଆଉ ଗୋଟେ ଜାଗାରେ ମାନେ ଧର ସୋ ଡ୍ରେସ କିଣିବା ପାଇଁ ଯୋଉ ଆମର କଲେକ୍ସନ୍ ଅଛି ଶୋରୁମ୍ ସେଗୁଡା ଅଛି। ଅଛି ବି। ସବୁ ଅଛି ଏଠି। ରୁହ ମତେ, ପୁରା ଏବେ ମାନେ ହଁ ପୁରୁଶ୍ ବାଙ୍କି ଆମର ଏଇଟା ନୁହଁ କି। ଆମେ ଯେଉଁ ଏରିଆରେ ରହୁଚୁ ଭୁବନେଶ୍ୱର୍ ଯେମିତି ଏନ୍ ଏସି ଏରିଆ ଏଇଟା ବି ସେମତି ଏନ୍ ଏସି ଏରିଆ। ଏଟା ପଞ୍ଚାୟତ ଏରିଆ ନୁହଁ। ଅଛି ବାଙ୍କିର ସବୁ ଏରିଆ ଏନ୍ ଏସି ନୁହେଁ। କିନ୍ତୁ ଆମେ ଯୋଉ ଏରିଆ ରେ ରହୁଚୁ ସେଇଟା ଏନ୍ । ଏ ଯୋଉଟା ପଞ୍ଚାୟତ ଏରିଆ ସେଠି ରାସ୍ତା ରେ ଲାଇଟ୍ ନଥାଏ। ଏ କୋଉଠି କୋଉଠି ଛ କୋଉମାନଙ୍କର ଥାଏ? ଆଉ ନ ହେଲେ ଏମିତି ଗାଁଆ ଗହଳି ‌ଭିତୁରୁ। ପୁରା ଆମର ଘରକୁ ଆସନ୍ତୁ ପୁରା ରାସ୍ତାର ସବୁ କଣ କଣ ରିଲେ। ପୁରା ଦିନ ପରିକା ଲାଗେ ଯେମିତି ଭୁବନେଶ୍ୱର୍ ର ସେମିତି। ଆଉ ସେଥିପାଇଁ ଆମେ ଆଉ କିଛି ଅସୁବିଧା ନାହିଁ ଅଟୋ କରିଦଉ ଶହେ ଟଙ୍କା ସେ ନବ ଯିବା ଆସିବା ଏବେ ଯୋଉ ରେଟ୍ ସବୁ ବଢ଼ିଲା ତେଲର ଦାମ୍ ବଢ଼ିଲା ବୋଲି ଏବେ ଦେଢ଼ଶହ କରିଦେଇଛନ୍ତି ନହେଲେ ଶହେ ଶହେ କୋଡ଼ିଏ ଭିତରେ ଆମେ ଯିବା ଆସିବା ଆମର ହେଇଯାଏ ଆଉ ଏବେ ସବୁ ଜିନିଷ ତ ଦାମ୍ ବଢୁଛି ଆଉ।
ହୁଁ
ଗାଁ ର ମାନେ ଜୀବନ ଶୈଳୀ ଆଉ ସହରର ଜୀବନଶୈଳୀ ଭିତରେ ବହୁତ ତଫାତ କାହିଁକି ନା ଏଠି ଦେଖ ତମ ଘର ପାଖରେ ବୋଲି ତମେ ସବୁ ନିଜେ ଯାଇକି କିଣା କିିଣି କରିକି ସବୁ ଜିନିଷ ନେଇ ଆସି ପାରୁଛ ଏକୁଟିଆ କେହି ନଥିଲେ ବି ତମେ ନିର୍ଭରଶୀଳ ନୁହଁ, କିନ୍ତୁ ଗାଁଆରେ କିଛି ଜିନିଷ ପାଇଁ ଦୋକାନଟେ ନ ଥିବ ବୋଲେ ସେ ତ ମାନେ କାହା ଉପରେ ତ ନିର୍ଭରଶୀଳ ରହିବ ହି ନା? କିଏ ଟିକେ ଯାଇକି ବଜାରରୁ ଆଣିଦେବ କି କଣ ହୁଁ।
ଆମ ମୋ ବାପ ଘର ବି ଗାଁ ଅଛି ମୁଁ ଆମେ ଓ ପଢ଼ିଚି ସିନା ଭୁବନେଶ୍ୱରରେ ପଢା ପଢି କରିଛି କାହିଁନା ଭୁବନେଶ୍ଵରରେ ଚାକିରି କରିଥିଲେ ବାପା। ଆଉ ସେଇଠି ରହିକି ପଢା ପଢି ସବୁ କରିଥିଲି ବୋଲି ଭୁବନେଶ୍ଵରରେ ରହିଥିଲି। ଦେଖନ୍ତୁ ଆମର ଗାଁ ବି ଅଛି ଆମ ଗାଁ କିନ୍ତୁ ପୁରା ପଞ୍ଚାୟତ ଏରିଆ ମାନେ କିଛି ଗୋଟେ ଜିନିଷ ହଟାତ୍ ଦରକାର ପଡ଼ିବ ମିଳିବନି ସାଙ୍ଗ ସାଙ୍ଗ ସେ ଗୁଡ଼ାଏ ବାଟ ବୋହୁତ ମାନେ ଆ ଦସ କିଲୋମିଟର୍ ଦୁରକୁ ଯିବାକୁ ପଡ଼ିବ।
ଆମ ଗାଁ ବି ସେମିତି କି ମାନେ କି
ତ ଦଶ କିଲୋମିଟର ଦୂରୁକୁ ଗୋଟେ ପୁ ଯିବାପାଇଁ ବେଳେ ବେଳେ ନିଜ ଇଚ୍ଛାକୁ ପୁଣି ଆଉଥରେ ଜଳାଞଳି ଦେଇଦଉ ଛାଡ କଣ ଦଶ ମିନିଟ ଯାଇକି ଖାଇବ ପିଇବ
ହଁ ନାଇଁ ଏବେ ବି ସେମତି ଜିନିଷ ଅଛି ମାନେ ସେମତି ଆମ ଗାଁ ଗୁଡା କେରେ ବି ମାନେ ଯାଇକି ଲୋକ ଯାଉଚନ୍ତି ସେମାନେ ଏକାସେରି ସାପ୍ତାହିକ ଜିନିଷ ଗୋଟେ ଏମତି କରିଦଉଛନ୍ତି ଲିଷ୍ଟ୍ କରିଦଉଛନ୍ତି ସେଇଟା ଧରିକି ଏକାସରେ ଯାଉଛନ୍ତି ଏକାସରେ ଆଣୁଛନ୍ତି ସବୁବେଳେ କରୁଥିବ।
ଏମିତି କିନ୍ତୁ ମନ କଲେ ଯେମତି ବରା ପକୁଡି ଖାଇଦଉଛନ୍ତି ଆମର ସେମିତି ନାଇଁ ଘ ଯାହା ଯଦି ଇଚ୍ଛା ହଉଛି ନିଜେ ଘରେ କର ବିରି ବତୁରାଅ
ସେ ବିରି ଚକୁଳି କର କି ଯାହା କର ସେଇ ସବୁ ଜିନିଷ ବତୁରେଇକି ନିଜେ କରିବାକୁ ପଡିବ।
ଆଛା ହ ସେମିତି ହଁ ହଁ କୁହନ୍ତୁ ଏଇଟା ସେମିତି ହିଁ କିନ୍ତୁ ଆମର ଏଠି କିନ୍ତୁ ଅଛି କିଛି ମାନେ ଆ ଆପଣଙ୍କର ଯେମିତି ଭୁବନେଶ୍ଵରରେ ଅନଲାଇନ ଜିନିଷ ଠିକ ଟାଇମରେ ଆସି ପହଞ୍ଚୁଛି। ଆଉ ସବୁ ମାନେ ଜିଓ ମାର୍ଟ ଯେମିତି ଆମର ବି ସେଠି ବି ଅଛି ଜିଓ ମ ସବୁ ଜାଗରେ ସ୍ମାର୍ଟ ଗୁଡ଼ାକ ଏଠି ବି ଅଛି ଏଠି ବି ଅଛି। ଆମର ଯି ଦଶ ମିନିଟ୍ ନାଇଁ ଅଧଘଣ୍ଟା ଭିତରେ ଆମର ଯୋଉ ଆର୍ଟ କରୁଚି ଯିଏ ଆସିକି ପହଞ୍ଚେଇ ଦେବେ ସେମିତି ସେ ଜିନିଷ ବି ଅଛି ଫ୍ଲିପକାର୍ଟ ବି ଅଛି ସବୁ ସବୁ ଅନଲାଇନ ଜିନିଷ ଆଣି ଆଣି ହଉଛି କିଛି ଅସୁବିଧା ନାହିଁ। ଗ୍ରୋଷରି ଜିନିଷ ସରିଗଲେ ହଠାତ୍ ଆମେ ଘରେ ଲେଡିଜ ଅଛି
ଆଜ୍ଞା
ହଁ ସ୍ତ୍ରୀ ଲୋକ ଅଛୁ ମୁଁ କହିଲି ସ୍ତ୍ରୀ ଲୋକ ଅଛୁ ହଠାତ୍ ମାନେ ଘରେ ଗୋଟେ ଜିନିଷ ସରିଯାଇଛି ଏ ଜିଓ ମାର୍ଟ ଅଛି ସାଙ୍ଗେ ସାଙ୍ଗେ ଆମେ ଅନଲାଇନ କରିଦେଲେ ସ ଅଧଘଣ୍ଟା ଆଣିକି ପହଁଚାଇ
ହୁଁ ଭଲ କଥା ନା ସେଇଟା ମାନେ ଦେଖ ଉଁ ଗୋଟେ ଗୋଟେ ଦୃଷ୍ ସବୁ ଜିନିଷ ମାନେ ଯେମିତି କହନ୍ତିନି ହାତ ପାହାନ୍ତରେ ଆମର ରହିଥିବା କଥା କାହିଁକିନା କିଛି ଯଦି ଆଜି ଭଲମନ୍ଦ ହେଲା ଆମେ ଯାଇକି ସେ ଜିନିଟଟା କରି ପାରୁଥିବା ଦରକାର ଯେମତି ଡାକ୍ତରଖାନା ପାଖରେ ରହିବା ହେଲା କି ମାନେ ହୁଁ ଏ ଯେମତି ଏଇ ବ-ବଜାର ହେଲା।
ହଁ ଏଇ ସବୁ ବି ଅଛି ଖାଲି ଟିକେ ଏପଟେ ଟିକେ ମେଡିକାଲ ଟିକେ ଅଛି ଗର୍ମେଣ୍ଟ ମେଡିକାଲ ଅଛି। ମାନେ ପ୍ରାଇଭେଟ ଏମିତି ଟିକେ ମେଡିକାଲ ପାଖାପାଖି ନାହିଁ ଗମେଣ୍ଟ ଅଛି ଭଲ ଡକ୍ଟର ବି ଅଛନ୍ତି। ପ୍ରାଇଭେଟ ଟିକେ ନାହାନ୍ତି ଭଲ ମାନେ ଭୁବନେଶ୍ୱର ଭଳିଆ ଟିକେ ବଡ ବଡ ମେଡିକାଲ ଏଠି ନାହିଁ ଆଉ। ଏଇ ସୁବିଧା ଟିକେ କମ ଅଛି ସେଥିପାଇଁ ମୋ ପୁଅ ଯେତେବେଳେ ହେଲା ସେମାନେ ଏଇଠି କହୁଥିଲେ କି ଆଉ ଆମ ସ୍ୱା-ସ୍ଵାମୀ ଟିକେ ମନା କରିଦଲେ ନାଇଁ ଆଉ। ଏଇଠି ମେଡିକାଲ ପାଖେ ମତେ ଟିକେ ଡର ଲାଗୁଛି କାଇନା ହ ଯେ ତୁମର ଫାଷ୍ଟ ଝିଅ ଟା ହେଇଥିଲେ ଅପରେସନରେ ସେକେଣ୍ଡରେ ସେମତି ଅପରେସନ ହିଁ ହବ। ସେଥିପାଇଁ ଟିକେ ରାଜି ହେଲେନି ବାକି ନହଲେ ଆଉଛି ଅସୁବିଧା ନାହିଁ। ଏଇ ଗୋଟେ ଅସୁବିଧା। କିନ୍ତୁ ଏଇ ଛୋଟ ପିଲାଙ୍କ ପାଇଁ ଡଟର ଅଛନ୍ତି ଆମ ମାନଙ୍କ ପାଇଁ ଟିକେ ବଡ ବଡ ଯଦି ହେଲା କିଛି ଅସୁବିଧା ସେଥିପାଇଁ ଟିକେ ନାହାନ୍ତି
ଆଚ୍ଛା।
ଏଇଆ ନହେଲେ ଆଉ ବହୁତ ଭଲ ଜାଗା ଏଇଟା ଜାଗା ବୁଲିବା ପାଇଁ ଅଛି। ଆପଣଙ୍କୁ ମାନେ କଣ କହିଲେ ସବୁଜ ଚାରିଆଣି ସବୁୁଜ ଦେଖିବାକୁ ବେଳେ ବେଳେ ଇଚ୍ଛା ହବ କି ନାହିଁ। ମୁଁ ଟିକେ ବୁଲିବି ମାନେ ପ୍ରାକୃତିକ ଦୃଶ୍ୟ ଦେଖିକି ବୁଲିବି। ସେଇ ଜିନିଷ ଅଛି ନଦୀ ସାଙ୍ଗେ ପାଖାପାଖି ମହାନଦୀ। ଆପଣ ଯାଇକି ବୁଲି ପାରିବେ ନଦୀ କୂଳରେ ସବୁ ଜିନିଷ ଅଛି। ଏ ଖାଲି ନଇ